ହ୍ୟାଲୋ। କିଛି ନାଇଁ ଏଇଠି ବସିଛି। ତୋମେ?
ଉ, ମୁଁ ତ ଅଛି, ଆଉ ମୋର ମନେ ପଇଲା ଗୋଟେ କଥା ଏବେ ତ ଘର ପରିସ୍ଥିତି କଣ କେମିତି ଚାଲିଛି ପଇସା ପତ୍ର ବି ରହୁନି। ଆଉ ଚାଲୁନ ଗୋଟେ ବିନ ଆମେ ଗୋଟେ କରିବା ବିଜନେସ କରିବା। ଆଗକୁ ତ ରାକ୍ଷୀପୁନେଇଁ ଆଶୁଚି ଯଦି ରାକ୍ଷୀ ଦୋକାନ ଦିଅନ୍ତେ ତା ହେଲେ ଭଲ ହୁଅନ୍ତା।
ହଁ ବହୁତ ଭଲ ହବ କୋଉଠି ଷ୍ଟଲ୍ଟ ଟା ମାନେ କୋଉଠି ଦୋକାନ ଖୋଲିବା।
କୋଉଠି ଦେବା ଦେବା ଯଦି କୋଉ ମନ୍ଦିର ପାଖରେ ଦେବା ନହେଲେ ବଜାର ଉପରେ। ନେହେଲେ ସ୍କୁଲ ପାଖରେ ଦେଲେ ବି ଭଲ ହବ ଆଉ। ସ୍କୁଲ ପାଖରେ ବି ଛୁଆମାନେ ସ୍କୁଲ ଆସୁଥିବେ ସେମାନେ ଦେଖିବେ ଯେ ନାଇଁ ଏ ରାକ୍ଷୀ ଦୋକାନରୁ ସେ ନେଇକି ଯିବେ ସେମାନେ ସେଠୁ ନେବେ ମ ମନ୍ଦିର ପାଖରେ ବି ଲୋକ ମନ୍ଦିର ସାମ୍ନାକୁ ଯାଉଛନ୍ତି।
କିଣି କରିବା ତାହେଲେ ରାକ୍ଷୀ କୋଉଠୁ ଆଣିବା?
ରାକ୍ଷୀ ଦେଖିବା ଗୋଟେ ଭଲ ହୋଲସେଲ ଦୋକାନରୁ ଆଣିଲେ ଆମେ କମ୍ ପଇସା ଦେଇକି ଆଣିଲେ। ତାପରେ ଆମେ ଆଉ ଟିକେ ଆମେ ଯେମତି ଆମକୁ ଯେମିତି ପୋଷେଇବ ଆମେ ସେଇ ହିସାବରେ ରେଟ କରିକି ଦିଅନ୍ତେ ନା କଣ କହୁଚ
କ୍ୟା। କୋଉ କୋଉ ମାନେ କୋଉ କୋଉ ପ୍ରକାରର ରାକ୍ଷୀ ଆଣିବାକୁ ଆଣିବା।
ଆମେ ଯେମିତି ପିଲାମାନେ ଯେମିତି ରାକ୍ଷୀ ଦେଖିଲେ ସେମାନେ ଖୁସି ହେବେ ଯେ ଯେମିତି କାର୍ଟୁନ ରାକ୍ଷୀ ତାପରେ ଯୋଉ ଷ୍ଟୋନ ରାକ୍ଷୀ ବଡ ଛୁଆ ଝିଅ ଛୁଆ ଯେତେବେଳେ ନେବେ। ତାରେ ଭାଇ ଭଉଣୀ ରାକ୍ଷୀ ତାପରେ ଠାକୁରଙ୍କ ଫଟୋ ଲାଗିଥିବ ସବୁ ଠାକୁରଙ୍କର ସେଇ ରାକ୍ଷୀ। ନାଁ ଲେଖା ହେଇଥିବ କେତେ ତ ଡିଜାଇନ ର ଆସୁଛି ସବୁ ନୂଆ ନୂଆ। ସେଇ ରା ଯଦି ରଖନ୍ତେ ବହୁତ ଭଲ ହୁଅନ୍ତା।
ଆଚ୍ଛାଛ ଆଉ ତାହେଲେ ତାହେଲେ ଯୋଉ ଷ୍ଟଲ କୁ କେମିତି କଣ ସଜାସଜି କରିବା। ତମେ ସୁନ୍ଦର ଦେଖିବା ପାଇଁ।
ତଥାପି କଣ କରିବା କହନି ଗୋଟେ ରଙ୍ଗୀନ କପଡା ଆଣିବା। ତାପରେ ଯୋଉ ବେଲୁନ ଫେଲୁନ ଟିକେ ଟଙ୍ଗେଇଦବା। ତାପରେ ବୋର୍ଡ ଲଗେଇବା ତାପରେ ଲୋକମାନେ ଯେତେବେଳେ ଆସିବେ ତାଙ୍କ ପାଇଁ ତେଣୁ ପଚାରିବେ ସେମାନେ ନୂଆ ନୂଆ ଡିଜାଇନ ରାକ୍ଷୀ ସବୁ ଦେଖିକି ତାପରେ ସେ ନିଜେ କହିବେ ଯେ ନା ତମେ ମାନେ ଭଲ ରାକ୍ଷୀ ରଖିଛ କି କଣ? ତାପରେ ଆମେ ତାଙ୍କୁ ସେଠି ବି ଛାଡ଼ି ଦେଇ ପାରିବା। ନା ସେ ତାଙ୍କୁ ଦେଖିକି ଦେଖିନେବେ। ସେ ଆସିଲେ ଦେଖିବେ ତାଙ୍କୁ ପ୍ରଥମେ ଦେଖିବେ ଦେଖନ୍ତୁ ଯଦି ଆପଣଙ୍କୁ ଭଲ ଲାଗୁଚି ତାହେଲେ ନିଅନ୍ତୁ। ନହେଲେ ନାଇଁ ଆମେ ତ କେବେ କାହାକୁ ବାଧ୍ୟ କରିବାନି ନା କିନ୍ତୁ ଯଦି ଆମେ ସବୁ ପ୍ରକା ତାରେ ରଖିଥିବା ତାହେଲେ ସେ ଖୁସି ହେଇକି ନେବେ। ଆଉ ତାପରେ ଏମ୍ ଯଦି ତାଙ୍କ ପାଖରୁ ମାନେ ଫାଷ୍ଟ କି ଆମେ ଯଦି ଦୋକାନ ଦଉଛନ୍ତି ଟିକେ କମ ରେ ଯଦି ପଇସା ରଖିବା। ସେ ବି ଖୁସି ହେବେ ଆଉ ତା ସାଙ୍ଗକୁ ଯଦି ଗୋଟେ ରାକ୍ଷୀ ସହିତ ବି ଆମେ ଯଦି ହଉଛି ଛୁଆମାନୋନ ଆସିଲେ ଯଦି ଚକୋଲେଟ୍ ଦ ମାନଙ୍କୁ ଦେବା ସେମାନେ ଖୁସି ହେବେଛ ନା ଆମେ ସେଇ ରାକ୍ଷୀ ଦୋକାନ ଯାଇଥିଲୁ ସେ ଆମକୁ ଚକୋଲେଟ୍ ଦେଲେ।
ସେ
ତମେ ତ ଲୋକଙ୍କ ସହିତ ଯଦି ଭଲରେ କଥାବାର୍ତ୍ତା କରିବେ ତାହେଲେ ସେ ନିହାତି ଆସିବେ।
ଲାଭ ହେଲେ ଯେଉଁ ବିକ୍ରି ବଢ଼େଇବା ପାଇଁ ଆଉ କଣ କଣ କରିବା ତାହେଲେ।
ଆମେ ସୋସିଆଲ ମିଡିଆରେ ଆମେ ଫଟୋ ଦେବା। ତାପରେ ଆମ ସବୁ ସାଙ୍ଗମାନଙ୍କୁ ଆମେ ଏଇଟା କହିବା। ଯେ ଆମେ ଗୋଟେ ଦୋକାନ ଦେଇଛନ୍ତି ବୋଲି ତାପରେ ଅଫରରେ ରଖିବା। ଯେପରି ଦିଟା କିଣିଲେ ଦଶ ପ୍ରସେଣ୍ଟ୍ ଛାଡ଼ ହବ।
ଓ ହୋ।
ତାହେଲେ ଲାଭ ହେଲେ କଣ କରିବା?
ଆଉ କିଛି ନାହିଁ ଦି ଜଣ ଆମେ ସମାନ ଭାଗ କରିକି ନେବା। ଉଁ ଆଉ ନେକ୍ସଟ୍ ଏ ଯୋଉ ଆସିବା ଯେଉଁ ପରବର୍ତ୍ତୀ ବର୍ଷ ଆର ବର୍ଷ
ହଁ।
ସେତେବେଳେ ଆଉ ଗୋଟେ ବ ବଡ଼ ଦୋକାନ ଦବା। ଗ୍ରାହକ ଙ୍କ ସହ କଥା ହେବା। ଉଁ ଯୋଉ ପଚାରିବା କି ଯଦି ନେବେ କି ନୂଆ ଡିଜାଇନ୍ ଏବଂ ବହୁତ୍ ବହୁତ୍ ସୁନ୍ଦର ସୁନ୍ଦର ଅଛି କମ୍ ପଇସା ବି ଯଦି ଏଇଭଳି ତାଙ୍କ ମାନଙ୍କୁ କହିବେ। ତାହେଲେ ସେମାନେ ଖୁସି ହେଇକି ଆମ ଦୋକାନରୁୁ ନେବେ।
ହୁଁ।
ତାପରେ ଆମେ ବି ଯଦି ଦୋକାନ ଟା ଟିକେ ବଡ଼ ଆକାର ରେ କ ଥିବା ସେ ରଙ୍ଗୀନ କପଡ଼ା ଫପଡା଼ ଦେଇକି ଏବେ ତ କେମିତି ଖରା ହଉଛି ବର୍ଷା ବି ହଉଛି ଲୋକ ଯଦି ହଠାତ୍ କିନା ବର୍ଷା ହେଲା କି କଣ ଲୋକ ବି ଭିତରେ ଠିଆ ହେଇକି ରହିପାରିବେ। ତାପରେ ଲୋକଙ୍କ ପ୍ରଥମେ ହେଲା ଆମେ ଯଦି ଲୋକଙ୍କ ସହିତ ଭଲ ସମ୍ପର୍କ ରଖିବା ତାହେଲେ ସବୁ ଲୋକ ଆସିକି ନେବେ। ବୁଝିଲୁ ନା ତା ସହିତ ଯଦି ବ୍ୟବହାର ଆମେ ଠିକ୍ କରିବା।
ହୁଁ ପସନ୍ଦ ନହେଲେ ବି ଡି ଡିଜାଇନ୍ ଟା ଯଦି ଭଲ ହେଇଥିବ ତାହେଲେ ଗ୍ରାହକ ଭଲ ଭାବରେ ନେବେ।
ହୁଁ ତାପରେ କମ୍ ପଇସାାରେ ବି ଯଦି ଆମେ ଦେବା ତାହେଲେ ସେତ ନିହାତି ନେବେ।
ହୁଁ ଦିଟା ର ମୁଁ କହୁଛି ଦଶ ପ୍ରସେଣ୍ଟ୍ ଭଳିଆ ହେଲେ ଗ୍ରାହକ ଆହୁରି ଭଲ ଆହୁରି ବେଶୀ ହେବେ ଭଲରେ ଡିଜାଇନ୍ ବାଛି ବାଛି ନେବେ ତାଙ୍କର ଆଉ।
ହୁଁ। ସେଇଥିପାଇଁ କହୁଛି ଚାଲ ଗୋଟେ ରାକ୍ଷୀ ଦୋକାନ ଆମେ ଦେବା ଆମର ଦେଖିବୁ ଭଲ ଭାବରେ ଜିନି ନେବେ ଲୋକ ଆମେ ବି କିଛି ପଇସା ପାଇବା। ତାପରେ ଶୁଣ ତୁ ରାକ୍ଷୀ କି ସବୁ ସାଇଜି କରିକି ରଖିବୁ।
ହୁଁ।
ସବୁ ସେ ଯୋଉ ଜାଗାରେ ଆମେ ଦୋକାନ ଦେବା ସେ ଜାଗାଟାକୁ ଓଳେଇକି ସଜାଡ଼ିକି ଉ ଜିନିଷ ପତ୍ର କେମତି କଣ ରଖିବା ଆମେ ଏତେ ସମୟ ଯେହେତୁ ରହିବା ଗୋଟେ ପାଣି ବୋତଲ ବି ନେଇକି ରଖିବା ଖାଇବା ଜିନିଷ ବି ନେଇକି ଯିବା ଘରୁ ହେଲା।
ଆଉ କାହିଁ ପଇସା ଖର୍ଚ୍ଚ କରି ବାହାର ଖାଇବା ଦେଖୁ ନା ଆଜିକାଲି ବାହା ରୁ ଖାଇଲେ ଦେହ ପା କେତେ
ହଁ।
ହୁଁ।
ଭାବ ମନ୍ଦିର ଗତିରେ ନେଲେ ଅସୁବିଧା ନାଇଁ ସ୍କୁୂଲ ପାଖରେ ଦବା।
ଆମେ ଯୋଉଠି ଦେଲେ ବି ଆମ ପାଇଁ ଭଲ କିଛି ଅସୁବିଧା ନାହିଁ। କାହିଁକିନା ମନ୍ଦିର ପାଖରେ ଦେଲେ ବି ସବୁଦିନ ପ୍ରତ୍ୟେକ ଦିନ ଲୋକ ଯାଉଛନ୍ତି ସେଠିକି। ଠାକୁରଙ୍କୁ ଦର୍ଶନ କରିକି ଆସିଥାନ୍ତି ତାପରେ ସ୍କୁଲ ପାଖରେ ଦେଲେ ବି ଛୁଆ ଡେଲି ଯାଉଛନ୍ତି ସ୍କୁଲ ରାସ୍ତାଘାଟରେ ଲୋକମାନେବି ଜିବା ଆସିବା କରୁଛନ୍ତି। ସମସ୍ତେ ନେବେ ବିଭିନ୍ନ ପ୍ରକାରର ରାକ୍ଷୀ। କିନ୍ତୁ ଆମେ ଯଦି ଦୋକାନକୁ ଭଲ ଭାବରେ ସଜାଡ଼ିକି ରଖିବା ଜିନିଷ ପତ୍ର ସେମିତି ରଖି ରଖିବା ରଖି ତାହେଲେ ଆମର ତ ଭଲ ସେଲ୍ ହେବ। ମୁଁ ଭି ବହୁତ ଖୁସି ଅଛି ମୁଁ ଆଜି ଆମ ଘରେ କଥା ହେଲି
ହଁ।
ମୋ ବାପାଙ୍କର ମୋ ବାପା ତ ଆଉ ବୟସ ହେଇଗଲାଣି ସେ ଆଉ କିଛି କାମ କରିପାରୁନାହାନ୍ତି। ଆଉ ମୋର ବି ଆଗକୁ ଏକ୍ଜାମ ଆସୁଛି ମୋ ପାଖରେ ପଇସା ନାହିଁ। ସେଥିପାଇଁ ମୁଁ ଭାବିଲି ଯଦି ମୁଁ ଗୋଟେ ଦୋକାନ ଟେ ଦେବି ତାହେଲେ ଏଇ ରାକ୍ଷୀ ପୂର୍ଣ୍ଣିମା ପାଇଁ ତାହେଲେ ମୋ ପାଖରେ କିଛି ପଇସା ହେଲେ ମୁଁ ମୋର ଫର୍ମ ଫିଲପ୍ କରିକି ମୁ ପରୀକ୍ଷା ମୁଁ ଦେବି। ସେଥିପାଇଁ ତତେ ବି କହୁଛି ଆଉ ତୁ ବି ତ ଜାଣିଛୁ ମୁଁ ତମ ଘରେ ବି ସେମିତି ପଇସା ପତ୍ର ଏତେ ନାହିଁ। ଆମେ ଯଦି ଏମିତି କରିକି କିଛି ଲାଭ କରିପାରିବା ତାହେଲେ ଆମ ଘର ଲୋକ ବି ବହୁତ ଖୁସି ହେବେ। ଆଉ ଆମ ପାଖେ ଆମେ ବି କିଛି ଜାଣିବା। ଯେ ନା ଆମେ ଏମିତି କାମ କଲୁ ଆମ ପାଖରେ କିଛି ପଇସା ହେଲା କି କଣ ଆଉ।
ହଁ।
ତାହେଲେ କଣ କହୁଛୁ ଚା ଆମେ କୋଉଦିନ ଯିବା ହୋଲସଲ ଦୋକାନ? ମୁଁ ତତେ ବୁଝିକି କହିବି।
ଦେଖିକି ମାନେ
ତୁ ଘରେ ମଉସାଙ୍କ ସହିତ କଥା କୋଉ ପାଖରେ ଭଲ ଦୋକାନ ଅଛି?
ହଉ ମୁଁ ତ ପଚାରିକି କହିବି।
ଯୋଉଠି ଭଲ ଭଲ ଜିନିଷ ଥିବ ଆଉ ଭଲ ହୋଲସେଲ ରେଟ୍ ଥିବ ଆମେ ସେଇଠୁ ଯାଇକି ନେଇକି ଆସିବା।
ଭଲ ଭଲ ସେଇଟା ଆଉ
ହୁଁ।
ହଉ ତୁ କିଛି ପଇସା ସଂଗ୍ରହ କର ମୁଁ ବି କିଛି ପଇସା ସଂଗ୍ରହ କରୁଛି। ଆଉ ଏ ଦି ଜଣ ସାରା ମିଶିକି ଯିବା। ଦେଖିକି ନେଇକି ଆସିବା ଆଉ ତୁ ଶୁଣନ୍ତୁ।
ଲୋକମାନନଙ୍କୁ କଣ କହିକି ମାନେ ତାଙ୍କୁ ଯୋଉ ଇଏ କରିବା
ଲୋକଦି ଆସିବେ ମୁଁ ଲେଖିିବି ଜେ ଦିଦି ଦେଖନ୍ତୁ ଏଇଠିକି ଆସନ୍ତୁ। ଉଁ ସବୁ ବିଭିନ୍ନ ପ୍ରକାର ଡିଜାଇନ ଅଛି ଆପଣଙ୍କୁ ଯୋଉ ଡିଜାଇନ ଭଲ ଲାଗୁଛି ଆପଣ ଖୁସିରେ ବା ବାଛି ନିଅନ୍ତୁ ଏବଂ ବହୁତ କମ ପଇସାରେ ଆପଣ ପାଇପାରିବେ। ଯେମିତି କି ଜଣେ ଦଶ ଟଙ୍କା ଅଛି ଜଦି ଆମେ ତାଙ୍କୁ ଆଠ ଟଙ୍କାରେ କି ପାଞ୍ଚ ଟଙ୍କାରେ ଦେବା ଫାଷ୍ଟକି ଦେଉଛନ୍ତି। ଆମର କ୍ଷତି ହଉ କ୍ଷ୍ୟ ସିଏ ହେଲେ ବି କିଛି ଅସୁବିଧା ନାହିଁ ଯଦି ଗୋଟେ ଲୋକଟେ ଆମଠୁ ସାହାଯ୍ୟ ପାଇ ସେ ଖୁସି ହଉଛି। ତାହେଲେ ଆମ ପାଇଁ ସେତିକି ବଡ କଥା ତାଙ୍କ ପାଇଁ ଦିଦି ନିଅନ୍ତୁ। ସେ ନେବେ ଖୁସି ହେବେ। କମ ପଇସାରେ ପ୍ରଥମେ ତ ଫାଷ୍ଟ ତ ଯିଏ ବି ଦୋକାନ ବି କରୁଛନ୍ତି ପ୍ରଥମେ କମ ପଇସା ଦଉଛନ୍ତି ଲୋକଙ୍କ ସହିତ ଭଲ ସମ୍ପର୍କ ରଖୁଛନ୍ତି। ସେଇଟା ମାନେ ଫାଷ୍ଟ ବୋଲି ନୁହଁ ସବୁବେଳେ ଆମେ ଲୋକଙ୍କ ସହିତ ଭଲ ସମ୍ପର୍କ ରଖିବୁ ଯଦି ଅତିଥି ଲୋକମାନେ ଯୋଉ ଆସୁଛନ୍ତି ଆମ ପାଖକୁ ତାଙ୍କ ସହ ଭଲ ସମ୍ପର୍କ ରଖିଲେ ସେ ବହୁତ ଖୁସି ହେବେ। ଯୁଆଡ଼େ ଯାଇଥିଲେ ବି ଯଦି ଅନ୍ୟ ଦୋକାନ ଦେଖିଲେ ବି ଯଦି ବିି ସେ ତାଙ୍କୁ କଣ କହିଥିଲେ ସେ କହିବେ ନା ମୁଁ ସେଇ ଦୋକାନ ଯାଇଥିଲି। ସେମାନେ ବହୁତ୍ ଭଲ ଆଉ ଭଲ କମ ମାନେ ଭଲ ହୋଲସେଲ୍ ରେଟ୍ ରେ ବି ଦଉଛନ୍ତି ଯେମିତି ଦି ଜଣ ସାରଙ୍କୁ ପୋଷେଇବା ଆମେ ସେଇ ରେଟ୍ ରେ ଲୋକଙ୍କୁ ରଖିଦବା। ଆଉ ବିଭିନ୍ନ ପ୍ରକାର ଡିଜାଇନ ଡାକି ଯଦି ଆମେ ବାହାରେ ରଖିଦବା। ସବୁ ଠାକୁରଙ୍କର ତାପରେ ତାଙ୍କ ଭାଇମାନଙ୍କର ନାଁ ବି କହିଲେ ଆମେ ଏମିତି ମେସିନ୍ ବି ରଖିବା ଯେ ସେ ଭାଇ ମନା ସେ ସାଙ୍ଗେ ସାଙ୍ଗେ ସେଠି ଲେଖିକି ତାଙ୍କୁ ଦେବା ସିଏ ତ ଅଟୋମେଟିକ୍ ଖୁସି ହେଇକି ନେବେ ନା
ହଁ
ଆଉ ତାପରେ ବାହାର ଦୋକାନରୁ କିଣିଲେ ଏଇନା ଅଧିକ ଟଙ୍କା ଲେଖାଏଁ ସେମାନେ ନଉଛନ୍ତି।
ଯଦି ଏବେ ତାଙ୍କୁ ଯଦି ଭଲରେ କଥାବାର୍ତ୍ତା ମାନେ ପ୍ରଣାମ ପ୍ରଣାମ ନମସ୍କାର ଫସ୍କାର ଏଟା ନେଇଯାଅ ସେଟା ନେଇଯାଅ ଡିସକାଉଣ୍ଟ ଫିସ୍ କାଉଣ୍ଟ ଦେଲେ ତ ଅଲଗା ଆଉ କେବେ କଣ ପର୍ବ ଆସିଲେ ବି ଦୋକାନ ଖୋଲ ତାହେଲେ ସେତେବେଳେ ବି ସେମାନେ ଆମ ପଟେ ହିଁ ଅଧିକ ଆସି ଆସିବେ ଅଲଗା ଯଦି ଆଉ କଣ ଷ୍ଟଲ କରନୁ ଆମେ
ହୁଁ ଲୋକଙ୍କୁ କିନ୍ତୁ ଟିକେ ଆମେ ଟିକେ ଭଲ ତାଙ୍କ
ସବୁ ଆସିବେ।
ହୁଁ ତାପରେ ଛୋଟ ଛୁଆ ମାନଙ୍କୁ ବି ବେଶି ଛୋଟ ଛୁଆ ବୋଲି ତାଙ୍କୁ କଣ ସମ୍ମାନ ଦେବେନି ତାଙ୍କୁ ବି ସମ୍ମାନ ଦେବା ଆ ଛୁଆଙ୍କୁ ବି ଡାକିକି ପୁରା ଖୁସି ହେଇ ଅ ତୁମେ କୋଉଟା ତାପରେ ଛୁଆଙ୍କୁ ବି ଆମେ ଚକୋଲେଟ୍ ଖୁସିରେ ଦେବା ସେ ଖୁସି ସି ହେଇକି ଆସିବେ ଆଉ ନେବେ
ଲକି ଡ୍ର ନହେଲେ କରିଦେବା ଗୋଟେ ଗୋଟେ ଲକି ଡ୍ର କରିଦ ଦବା ନହେଲେ ଗୋଟ ଗୋଟେ ଯାହେଲେ ଗିଫ୍ଟ ଫିଫ୍ଟ ଦେଉଥିବ
ମାନେ ମୁଁ ଭାବୁଛି ଆମେ ରାକ୍ଷୀ ଷ୍ଟଲ ଦେଲେ ଆପଣଙ୍କୁ ପୋଷେଇବ। ତାପରେ ଆମ ଟାଇମ୍ ରେ ସ୍ପେଣ୍ଡ ହେଇଯିବ ତାପରେ ସେଠି ସବୁବେଳେ କଣ ଆଉ ରଖି ନେବେ। ବି ପଢିପାରିବା
ନା ଖାଲି ତ ରାକ୍ଷି ଗୋଟେ ଦିନ କି ଦି ଦିନ୍ ଏବେ ରାକ୍ଷୀ ଗୋଟେ ଦିନ୍ ତ ରାଖି ଫୂର୍ଣ୍ଣିମା ଆଉ
ହୁଁ ହଉ ସାଙ୍ଗ ତୁ ମଉସାଙ୍କ ସହିତ କଥା ହେଇକି ମତେ ଜଣେଇବୁ ଆଉ କେତେ କଣ ପଇସା ହେଲା ମତେ ବୁଝେଇକି କହିବୁ ମୁଁ ବି କିଛି ପଇସା କରିବି ହେଲା।
ହଉ ତମେ ବି କ କଥା ହେଇ ଜଣେଇବ ତାହେଲେ ଆଉ
ହଉ ହଉ ସାଙ୍ଗ ମୁଁ ତାହେଲେ ରହୁଛି।
ହଁ ମୁଁ ବି ରହୁଛି।